ମୋ ଭଏସ୍ କ୍ଲିଅ ତ?
ହଁ ଶୁଣା ଯାଉଛି ଆପଣ ସ୍ନେହା ପ୍ରିୟଦର୍ଶିନୀ ପଟ୍ଟନାୟକ କହୁଛନ୍ତି?
ହଁ।
ଆପଣ ବିଜେପି କଲେଜରେ ପଡୁଛନ୍ତି ବର୍ତ୍ତମାନ?
ହଁ।
ଓହୋ।
ଜାଣିଲେ କେମିତି ଆପଣ?
ମୁଁ ଜାଣିଛି ଆଉ।
ଆପଣ ଭୁବନେଶ୍ଵର କି?
ଆଜ୍ଞା।
ଆଛା କୋଉଠି ରହନ୍ତି?
ମୁଁ ମୁଁ ଏଇ ପାଖରେ ରହେ ସାଇ ମନ୍ଦିର ପାଖରେ ମୁଁ।
ମୁଁ ବି ସେ ସାଇ ମନ୍ଦିର ପାଖରେ ହିଁ ରହେ
ଓହୋ। ଆପଣ ପଲସ ଥ୍ରୀ କରୁଛନ୍ତି ଆପଣ। ହ୍ୟାଲୋ।
ପ୍ଲସ ଥ୍ରୀ କରୁଛି ଏବେ।
ହଁ ପ୍ଲସ ଥ୍ରି ଆପଣଙ୍କ ଏଇଟା ଫାଷ୍ଟ ଇୟର୍ ସେକେଣ୍ଡ ଇୟର୍ ହେବ ବୋଧେ?
ଆଜ୍ଞା ମାନେ ପଲସ ଥ୍ରୀ ମାନେ ବିଜେପିରେ ଇପିସି ଲେଟର
ଓହୋ ଇଲ ଇଟି ସି କୋଡ଼ ଯାଉଛି, ତାହେଲେ ଆପଣ ଗୋଟେ ପିଲା ଯାଣିଥବେ ସେଠି?
କଉଠି ନା କହନୁ?
ବିଜେପି ଓମ୍ ପ୍ରକାଶ୍ ଚୌଧୁରୀ।
ନା ମୁଁ ଜାଣିନି ମୁଁ ସେମିତି କା ବାନେ ସ୍କୁଲ ପିଲାଙ୍କୁ ହିଁ ଯେତିକି ଜାଣିଥିବିି ନ ବାହାରେ ଅଲଗା ଏମିତି କାହାକୁ ଜାଣିନି।
ଆପଣ ଯଦି ମୋ ଗେଷ୍ଟ ଠିକ୍ ଥିବ ଆପଣ ଶିଶୁ ମନ୍ଦିର ପଢୁଥିବେ ଆପଣ ବଡ ରାଇଟ ଓହୋ।
ଆପଣ ମତେ ଶିଶୁ ମନ୍ଦିରରେ ହିଁ ପଢଉଥିଲେ।
ନାଇଁ।
ମତେ ଶୁଭ୍ରାଂଶୁ ମହାନ୍ତି ନାଁ ଟା ଶୁଣିଲା ଶୁଣିଲା ଭଳିଆ ଲାଗୁଚି।
ସ୍ ହେଁ ଆପଣ କେମନ୍ତି ଜାଣିଦେଲେ ସାଙ୍ଗ ସାଙ୍ଗ ମୋ ନାଁ ଟା।
ଯା
ହ୍ୟାଲୋ। ସ୍ ହାଲୋ।
ହାଲୋ।
ହାଲୋ।
ହଁ ଆପଣ ବି ଶିଶୁ ମନ୍ଦିରରେ ହିଁ ପଢୁଥିଲେ ବୋଧେ?
ହଁ ପଢୁଥିଲି।
ସେଇଆ ଆଉ। ମାନେ ଏବେ କଣ କରୁଚ?
ଏବେ?
ହଁ।
ଏବେ ମୁଁ ଫାର୍ମାସି କରୁଚି ବର୍ତ୍ତମାନ୍।
କଣ?
ଫାର୍ମାସି କରୁଚି।
ଆଚ୍ଛା! କଉ କଲେଜ୍?
ଏବେ ପଟିଆରେ।
ଓହୋ -ହଁ। ଆଉ ଆମର ଡିପାର୍ଟମେଣ୍ଟ ରେ ଏ ଯଉ ପ୍ରିୟଦର୍ଶିନୀ
ହୁଁ -ହୁଁ।
ଆଉ ସ୍ନେହା ସାହୁ
ଆଜ୍ଞା- ଆଜ୍ଞା।
ଶ୍ରୀଲକ୍ଷ୍ମୀ ଲେଙ୍କା
ଆଜ୍ଞା- ଆଜ୍ଞା।
ସମସ୍ତେ କରୁଚନ୍ତି।
କଉଠି ଆଉ ବିଜେପିରେ?
ହଁ ମାନେ ବିଜେପିରେ ତ ଅଛନ୍ତି ବହୁତ୍ ପିଲା ଅଛନ୍ତି ଆମ ସ୍କୁଲର କିନ୍ତୁ ଆମ ଡିପାର୍ଟମେଣ୍ଟ ମୋ ବ୍ରାଞ୍ଚର।
ଓ ସ୍ନେହା ସାହୁ ମାନେ ଯଉ ଯେ ଗୋରା ହେଇକି ଟିକେ ଜଷ୍ଟ ମୋ ମୋଟି ହେଇକି ତ ସେଇ ହଁ- ହଁ- ହଁ -ହଁ ଓହୋ- ହୋ। ଓ ସେମାନେ ସେଇ ମାନେ ଇଟିସି ବିସି କରୁଚନ୍ତି।
ହଁ ଇଟି ସି ବିଜେପିରେ ହଁ।
ଓହୋ।
ଆଜ୍ଞା।
ଇଟିସି କଲେ ଲାଭ କଣ ଇଟିସି କଲେ?
ଇଟିସି ଏଇଟା ଗୋଟେ ଇଞ୍ଜିନିୟରିଂ ଟାଇପ୍ ର ଆଉ ମାନେ ଏଇଟା କରିଲେ ତମେ ଧର ମାନେ ଏଟା କୁଇଜ୍ ଗ୍ରାଜ୍ୟୁଏସନ୍ ଜେନେସିଭଟା ମାଷ୍ଟର ଡିଗ୍ରୀ ତମେ କମ୍ପ୍ଲିଟ୍ କରିକି ବାହାରିବ।
ତ-ତମେ ଯଦି ପଫ୍- ପଫମାନ୍ସ ଭଲ ଥିବ ତାହେଲେ ତମକୁ ସେଇଠୁ ହିଁ ପ୍ଲେସମେଣ୍ଟ୍ ମିଳିବ ଚାକ୍ କି
କ୍ୟାକ୍ ତାର ତାର କ୍ୟାମ୍ପସ ଅଛି କଲେଜକୁ?
ହଁ ତାର କ୍ୟାମ୍ପସ ଆସିବ ମାନେ ଥାର୍ଡ ୟିଅର କି ଫୋର୍ଥ ୟିଅରରୁ ହିଁ କା କ୍ୟାମ୍ପସ ପଳେଇ ଆସେ ତ
ଓହୋ ମାନେଟା କଣ କହିଲ ବିଟେକ୍ ଭଳିଆ ଗୋଟେ ଆଉ
ହଁ ବିଟେକ୍ ଭଳିଆ ବାସ୍ ଗମେଣ୍ଟ୍ ରେ ଯେ- ଯେମିତି ପ୍ରାଇଭେଟରେ ହୁଏ ଏଟା ଗମେଣ୍ଟରେ ଆଉ।
ଓହୋ।
ଆଉ ଇଆର ମାନେ ଉଁ ମାନେ ର ବ୍ୟାକ୍ ଫ୍ୟାକ୍ ଲାଗିଲେ ମାନେ ଲାଗିଲେ ମାନେ କଣ ଅସୁବିଧା ହଉଚି ଅ
ବ୍ୟାକ୍ ଲାଗିଲେ ତମେ କ୍ଲିୟର୍ କରିବ ଆଉ।
ଓହୋ ମାନେ ଅଡ ଟା ଇ ଅଡ ରେ ଇଭିନ ଟା ଇଭିନ ରେ କ୍ଲିୟର କରିବାକୁ ପଡ଼ିବ ନା ସେମିତି?
ନାଇଁ ମାନେ ଏମତି ତମର ଧର ମୋର ଏବେ ଧର ଫାଷ୍ଟିଇଅର୍ ଧର ନ ଲାଗୁ ଲାଗିବନି ହିଁ କିନ୍ତୁ ଜଦି ଲାଗିଲା ଫାଷ୍ଟିଅରରେ ବ୍ୟାକ୍ ତ ଗୋଟେ ପେପରରେ ଲାଗିଲା ତ ଜୁନିୟର ମାନଙ୍କ ସହିତ ମତେ କ୍ଲିୟର କରିବାର ଅଛି।
ଓହୋ।
ସେଇଭଳିଆ ହିଁ।
ତାମାନେ ଓହୋ ମାନେ ସେକେଣ୍ଡିଅର ର ସେମିଷ୍ଟାର ସାଙ୍ଗରେ ତ ଫାଷ୍ଟ ୟଅର ର ଯୋଉ ବ୍ୟାକ ଲାଗିଛି ବସେକେ
ହଁ ହଁ ହଁ ମାନେ ମୋର ଆମର ଗୋଟେ ପିଲାଟେ ଥିଲା ତ ସିଏ ମାନେ ଆସିଥିଲା ତ ତାପରେ ସେ କଣ କହିଲା ମୁଁ କରିବିନି ବୋଲି। ତ ସେ ଫାଷ୍ଟିଅର ଏକ୍ଜାମ ଗୁଡା ଦେଲାନି। ତା ଏବେ ସେ ପୁଣି ତାର ଉଁ ମାଇଣ୍ଡ କଣ ଚେଞ୍ଜ ହେଲା ସେ ପୁଣି କହୁଛି ପଢିବ ବୋଲି। କିନ୍ତୁ ଫାଷ୍ଟୟଅରେ କିଛି ବି ପାଠ ପଢିନି। ତ ସିଏ କଣ ନା ସେକେଣ୍ଡିୟର ହିଁ ଆମରି ଆଡମିସନ ହବ ସେକେଣ୍ଡ ଇୟର କିନ୍ତୁ ଦିଟା ପଢି ହବ ବଟ୍ ଫାଷ୍ଟ ଇୟର ଏକ୍ଜାମ କ୍ଲିୟର କରିବ ସେକେଣ୍ଡ ଇୟର ବି ଆଉଚି
ଓହୋ କାଇଁ ଏଜ୍ ନ ପଇଚା ପଇସା ଖୁଆଇ ଦଉନି ଟିଚର ମାନଙ୍କୁ ଟିଚର ମନେ ପାସ୍ କରେଇଦେବେ।
ନା ଏଇଟା ଗମେଣ୍ଟ ରେ ଏଇଟା ହିଁ ଗୋଟାଇ ମାନେ ଭିତିରିଆ ଥିବ କଣ ମୁଁ ଜାଣିନି ଏତେ କାରଣ ମୁଁ ବି କହିବାକୁ ଗଲେ। ଆର ବର୍ଷ ଆସିଥିଲି ତ ମୁଁ ଏତେ ଜାଣିନି ଭିତିରିଆ ଯାହାର ହାତ ଥିବ ତ ସିଏ କ୍ଲିୟର କରିଦବ।
ଅହୋ।
ହଁ।
ଆପଣ ଇନଷ୍ଟାରେ ଭଲ ରିଲ୍ କକରୁଛନ୍ତି ଆଉ ମାନେ ଭଲ ଭଲ ପୋଷ୍ଟ କରୁଛନ୍ତି ଆଉ କଲେଜରୁ ଆଇକି ଆଉ। ହ
ହଁ।
ହୁଁ।
ଆଉ ସ୍କୁଲ ପିଲା କାହା କାହା ସହିତ କଥା ହଉଚ?
ନାଇଁ କାହା ସହ ବି କଥା ହେଇନି ଏଇ ଯୋଉ ନାଇଁ କାହା ସହ କଥା ହେଇନି ସ୍କଲ ପିଲା।
ମୁଁ ବି କାହା ସହ କଥା ଖାଇନି କିନ୍ତୁ ଏ ଆମରି ଡିପାର୍ଟମେଣ୍ଟ ର ପିଲାମାନଙ୍କ ସହିତ ଯାହା ଆଉ।
ଓହୋ ମୁଁ ତ କା ସହ କଣ୍ଟାକ୍ ନାହିଁ ଆ କି ସେମାନେ ମୋ ସହ କଣ୍ଟାକ୍ଟ ନାହାନ୍ତି ମୁଁ ବି ତାଙ୍କ ସହ କଣ୍ଟାକ୍ଟ ନାହିଁ କାହା ସହ କଥା ହେବି ଆପଣ ଆପଣଙ୍କ ଟିକେ ଯାହା ଆପଣ ଟିକେ ଯା ମାନେ କଥା ବାର୍ତ୍ତାଳାପ ଯାହା ହଉଛି ଆପଣଙ୍କ ସାଙ୍ଗେ ବର୍ତ୍ତମାନ ଆଉ।
ହଁ ମାନେ ମୋର ବି ଟୁଏଲଥ ରେ କାହା ସହ କଣ୍ଟାକ୍ଟରେ ନଥିଲା ମାନେ ସେଇ ଟାଇମ୍ ରେ ପୁରା ହିଁ ଛାଡି ଯାଇଥିଲା ତାପରେ ବିଜେପିରେ ଆସିଲେ ବିଜେପିରେ ତ ସ୍କୁଲ ପିଲା ଭର୍ତି।
ହଁ ବିଜେପିରେ ତ ବହୁତ ବହୁତ ପିଲା ଭର୍ତ୍ତି ବିଜେପି ଆମ ଶିଶୁ ମନ୍ଦିରର। ଆପଣ ଟୁଏଲ୍ଥେ କୋଉ କଲେଜରେ କରିଥିଲେ? ହାଲୋ। ହାଲୋ।
ହଁ କୁହ ଆରେ କଲ୍ ପଳେଇ ଆସିଥିଲା ତ ମତେ ଉଠେଇବାକୁ ପଇଲା ମୁଁ ଏବେ କଲେଜ ଯାଉଛି ଧାଇଁ ଧାଇଁ ଯାଉଛି।
ଓହୋ ଆପଣଙ୍କ ଆପଣ ଙ୍କ କଉ କଲେଜ କଉ କଲେଜ ପଡ଼଼ୁଥିଲେ।
ମୁଁ ଜୁପିଟର ଓମେନ ହାଇୱେର ସେକେଣ୍ଡାରୀ
ଓହୋ ଜୁପିଟୋ ଏଇଂଲିସ୍ ମିଡ଼ିୟମ୍ ଟା।
ହଁ।
ଓହୋ।
ଜୁପିଟର ଆମର ବହୁତ ପିଲା ପଢୁଥିଲେ।
ଓ ଓହୋ। ଆପଣ ଓଡ଼ିଆ ମିଡ଼ିୟମ୍ କାହିଁ ଚୁଜ୍ କଲେ ଆପଣ?
କଣ?
ହାଲୋ।
ହାଲୋ ହଁ କୁହ।
ଆପଣ ଓଡ଼ିଆ ମିଡିୟମରୁ କାଇଁ ଇଂଲିସ୍ ମିଡିୟମ୍ ଚୁଜ୍ କଲେ।
ଇଂଲିସ୍ ଟୋଟାଲ କିଛି ବୁଝିଲି ନି।
ଆଜ୍ଞା? ହ୍ୟାଲୋ?
ହ୍ୟାଲୋ।
ଆପଣ ମୋତେ ଶୁଭୁଛି ଠିକ୍ ସେ?
ହଁ ହଁ ଶୁଣା ଯାଉଛି।
ଆଉ ତାହେଲେ ଆପଣ ମଝରେ ରହିଉଛନ୍ତି ମେ କଣ ନେଟୱାର୍କ ହୁଉଛି ବୋଲି।
ନା ନା ନା ମୁଁ ଏବେ ବାହାରେ ଅଛିି ନେଟୱାର୍କ ଇସୁ ହୋନି ଆରେ ଗୋଟେ ପିଲାଟା ଆକଚୁଆଲି ଆମେ ମିଶିକି କଲେଜ ଯାଉ ତ ମୁଁ କହିଲି କଲ୍ କରିଦଅ ତ ମୁଁ ବାଟରେ ଯାଉଛି ସିଏ କହୁଥିଲା କି ସିଏ କେଶୁରା ରୁ ଗୋଟେ ଅଟୋ ଧରିକି ଆସୁଥିଲା। ତ ତାର ଏଇଟା ଥିଲା କି ଆମେ ଡାଇରେକ୍ଟ ବିଜେପି କଲେଜ ପଳେଇଥିଲୁ କିନ୍ତୁ ମୁଁ ସାଇ ମନ୍ଦିର ଜେ ଯାଇ ପାଇଲି ନି। ତୁ ସିଏ ମାନ ବାରମ୍ୱାର କଲ୍ କରୁଛି ଜଲଦିଆ ଜଲଦିଆ ମୁଁ କଲ ଉଠେଇ ପାରୁନି କି କଥା ହେଇ ପାରନି ମୁଁ ପୁରା ମଜୁରି।
ଆପଣ ବର୍ତ୍ତମାନ କେଉଁଠୀ ଅଛନ୍ତି ଏଇନା?
ମୁଁ ଜଷ୍ଟ ସାଇ ମନ୍ଦିର ହେବି।
ଓହୋ।
ହଁ। ଆଉ ରଜ ଛୁଟି ଆପଣଙ୍କର କେମିତି କଟିଲା?
ରାଜ ବି ଝିଅ ପିଲାଙ୍କ ପର୍ବ ନା ପୁଅ ପିଲାଙ୍କ ପର୍ବ?
ନାଇ ନାଇ ଛୁଟି ସମର ଭ୍ୟାକେସନ ଏମିତି କୁଆଡେ ବୁଲାବୁଲି ନାହିଁ?
ନାଇଁ କିଛି ବି ସାଙ୍ଗ ମାନଙ୍କ ସହ ଗଲୁ ଟିକେ ଏଇ ମାନେ ନନ୍ଦକାନ ଯୁ ନନ୍ଦକାନ ଯାଇ କିଛି ଲାଭ ହେଲାନି। ଗୀତ ଜୀବନ୍ତୁ ନାହାଁନ୍ତି କଣ ଦେଖି ଆସିବୁ ସେଇ ଗୋଟେ ଦିଟା ବାଘଭାଲୁ ଯାହା ଥିଲେ। ଆଉ ଗଲୁ ଶିଖ ଅଛନ୍ତି ଶିଖ ଅଛନ୍ତି ବସିକ ବସି ଖଟି କରି କରି ଆଇଲୁ ଆଉ।
ଆଚଛା ହଁ। ଆମର ବିଜେପି ପିଲା କଥା ହଉଥିଲେ ମାନେ ମାନେ ଫାଷ୍ଟ ୟରରେ ଶିଖରଚଣ୍ଡୀ ବ୍ଲାନିଙ୍ଗଂ ମାନେ ଫିସ୍ ଟାଇପ ର ହେଇ ଥାଆନ୍ତା ତାପରେ ବନ୍ଦ ହେଇଗଲା କଣ ପାଇଁ ଗୋଟେ।
ଓହ କଣ ବର୍ଷା ଆେ ପିସ୍ କରିବେ?
ନାଇ ବର୍ଷେ ନା ଖ ମାନେ ଶୀତ ଦିନ ହେଉଥିଲା।
ତ ଶୀତ ଦିନ ଓହୋ।
ହଁ ତାପରେ ଆମେ ନନ୍ଦନକାନନ ଯାଇଥିଲୁ ମାର୍ଚ୍ଚରେ ଯାଇଥିଲୁ। ତ ସେମିତି କିଛି ନାଇଁ ନନ୍ଦନକାନରେ ଖାଲି ଯାଇକି ଆସିବା କଥା। ହଉ ଦିନ ଖଲିି ଗଟେ ୱେଷ୍ଟ ହେଇ ଗଲା ଗୋଟେ ଦିନ ପୁରା।
ହୁଁ ହୁଁ ହୁଁ।
ହଁ ତାପରେ ଆମେ ଘରେ ତ ବାନେ ଖରାଦିନେ ମାନେ ଆମେ ବି ଜେ ପି ରେ ପୁରା ଗ୍ରୁପ ହେଇକି ଗୋଟେ ବହୁତ ବୁଲୁଛୁ ବହୁତ ମାନେ ଘରେ ମିଛରେ କହିକି ଆମେ କେତେ ବୁଲୁଛ ତାହେଲେ ଠିକ ନାହିଁ।
ଦିଜେ ସେଇ ଫେମସ ତ ଆଉ ଦିଜେ ସେଇଥି ପାଇଁ ହିଁ ଫେମସ। ଖରାପ ଭାବିବେନି ମୁଁ ଖରାପ ଭାବିବେନି ମୁଁ ଡ ଆପଣ କହୁନି ମାନେ ବାକି ପିଲାଙ୍କୁ ଆପଣ ଦେଖୁଥିବେ ଯାହାହେଲେ ବି ନା।
ହଁ ମାନେ ସେଇଆ ହିଁ ମାନେ ମୁଁ ତ ଏବେ ଯେତିକି ମୋର ମାନେ ଯାହା ପାଠ ପାଠଢୁଥିଲି ଏବେ ତ ମୋର ବି ସେତିକି ଠିକ ସେ ନାହିଁ ଆଉ।
ମାନେ କଣ ଆଉ କହିବି।
ଆଜ୍ଞା।
ହଁ ଆଉ ତମର ଟ୍ୱେଲ୍ଥ କୋଉ କଲେଜ ଥିଲା?
ଟ୍ୱେଲ୍ଥ ଥିଲା ମୋର ମହର୍ଷି।
ମାନେ ମୋହର୍ଷି ରେ ତ ଆମ ସ୍କୁଲର ବହୁତ ପିଲା ପଢୁଥିଲେ।
ହଁ ହବୁ ଥିଲେ। ଦେଖିଛି ପା ପାଞ୍ଚ ଜଣଙ୍କୁ ଦେଖିଛି ମୁଁ ଖାଲି କା ଥା ହେଇନି ହେଲେ ରେ କାହା ସହ ମୁ କଥା ହେଇନି।
ଆଚ୍ଛା।
ମୁଁ କଲେଜ ଯେହେ ତୁ କମ ଯାଏ। କଲେଜ ଏମିତି ଆକା କୋଉ ଯାଏ ଏକ୍ସ ମାନେ କମ ଯାଏ ମାନେ ପିଲାମାନେ ଯାହା ଗଲେ ମୁଁ ଯି ନହେଲେ ଯିବିନି ମୁଁ। ମାନେ ଆ ମାନେ ଆ ଆମ ଗୋଷ୍ଠୀ ଯ ଯିବ ଯିବି ନହେଲେ ନାଇ। ହଉ ଠିକ ଅଛି ଠିକ ଅଛି।
ହଁ ହଁ।